ହାଲୋ, ହଁ ଶୁଭୁଛି।
ହଁ, ଆଜ୍ଞା ମଣିଂ।
ହଁ, ସେମ ଟୁ ୟୁ ଆଉ, ଆଉ କଣ କରୁଥିଲେ?
କଣ କରୁଚନ୍ତି?
ମୁଁ ଏବେ ବ୍ରେକଫାଷ୍ଟ୍ ଟା ସାରିକି ଆସିଲି ଆଉ ମାନେ ରୋଷେଇ କରିଦେଇଚି କିନ୍ତୁ ଖାଇନି। ପୁଅ ସ୍କୁଲ୍ ଯାଇଚି ତ ପୁଅ ଯାଇଚି ତ ସ୍କୁଲ୍ ଆସିଲେ ମିଶିକି ଖାଇବୁ ଆଉ।
ବ୍ରେକଫାଷ୍ଟ୍ କଣ କଲେ?
ବ୍ରେକଫାଷ୍ଟ୍ ଆଜି ଅଟା ଚକୁଳି କରିଚି ଅଟା ଚକୁଳି ମାନେ ସେଇଥିରେ ସବୁ ଅଟା, ବେସନ ସବୁ ମିଶିକି ଟିକେ ପ-ପିଆଜ ଫିଆଜ ଲଙ୍କା ମିଶିକି ଏମିତିଆ ହେଇଚି ଆଉ ଗୋଟେ।
ହଁ- ମୁଁ ଜାଣିଲି ମାମା ବି କରନ୍ତି ଆମ
ହଁ-ଆଉ ଆପଣ କଣ କରୁଥିଲେ?
ମୁଁ ଜଷ୍ଟ୍ ଉଠିଲି ଉଠିକି ଏବେ ବ୍ରେକଫାଷ୍ଟ୍ କରିନି କରିବି ଆଉ। ବସିଚି-କଣ କହିଲେ?
ବ୍ରେକଫାଷ୍ଟ୍ ଆ- ମାନେ ଆପଣଙ୍କୁ ରୋଷେଇ ଆସେ ନା ଆସେନି?
ରୋଷେଇ ଆସେ ଯେ ମାମା କରନ୍ତି।
ଆସେ ତ?
ହଁ।
ଆଜି ବ୍ରେକଫାଷ୍ଟ୍ କଣ କରିଚନ୍ତି ମାମା?
ଆଜି କରିଚନ୍ତି ଆମର ପୋଡ ପିଠା ଜାଣିଚନ୍ତି?
ଆଚ୍ଛା- ହଁ।
ସେ ପୋଡ ପିଠା ସକାଳୁ ଉଠିକି ସେ ଲାଗିସନ୍ତି ସେଇଥିରେ।
ଆଜି କଣ ପୋଡ ପିଠା -ଆଜି ତ ସେମିତି କିଛି ନାହିଁ ନା ଏମିତି ଖାଇ- ଖାଲିରେ?
ସେମିତି ଗୋଟେ ଥିଲା ସେ ମାମା କହୁଥିଲେ କାଲିଠୁ କରିବି କରିବି ସେ କରୁଥିଲେ।
ଆଚ୍ଛା- ଆଚ୍ଛା ଭଲ ଆଉ।
ସକାଳୁ ଉଠିଲେ ସିଏ କରିସାରିଲେଣି ମାନେ ଅଧା ଅଧି କରିସାରିଲେଣି ଆଉ ଅଧା ଥିଲା ସନ୍ଧ୍ୟା
ଆଉ ଆପଣ କଣ କରନ୍ତି- ଜବ୍ କରନ୍ତି ନା କଣ?
ଜବ୍ ନାଇ ମୁଁ ଛୋଟ ବିଜିନେସ୍ ଗୋଟେ କରୁଚି ମୋମୋସ୍ ର ନିଜେ ହୋମେଡ୍ ବନଉଚି ସବୁ।
ଆଚ୍ଛା ମୋମୋ ଟା କେମିତି କଣ ବାନାନ୍ତି ଟିକେ କହିଲେ?
ହଁ ଘରେ ସବୁ ହୋମମେଡ୍ ସବୁ ନିଜେ କରୁଚି ଆଉ ଚିକେନ୍ ମୋମୋସ୍ ହଉଚି। କଣ ମୋମୋସ୍ ହଉଚି ପନିର୍ ମୋମୋସ୍ ହଉଚି।
ପନିର ମୋମୋ ପନିର୍ ମୋମୋ ଟା କେମିତି ବନାନ୍ତି କହିଲେ ତା ରେସିପି ଟା?
ହୁଁ -ହୁଁ ଆପଣ ଘରେ ବନେଇବାକୁ ଟ୍ରାଏ କରିବେ ସେଇଟା।
ହଁ ସେଇଥିପାଇଁ ପଚାରିଲି ଆପଣ ମାନେ ମଇଦାରେ ନା ଅଟାରେ କରୁଚନ୍ତି ଅଟାରେ ବି କେତେଜଣ କଲେଣି ସବୁ।
ଅଟାରେ କରିପାରିବେ ମଇଦାରେ ବି କରିପାରିବ କିଛି ଅସୁବିଧା ନାହିଁ ମଇଦା ଟା ଏଠି ଟି ଟିକେ ବେଟର୍ ହବ ଆଉ ମୁ-ମୋମୋ ଟା ଫାଟିବନି ଭାଙ୍ଗିବନି ଆଉ।
କାରଣ ସେଟା -ସେଟା ମଇଦା ନା ଟିକେ ରବର୍ ଟାଇପ୍ ର ଇଏ ଜିନିଷଟା। ସେଥିଲାଗି ଆଉ ଆଚ୍ଛା କେମିତି ହଁ- ହଁ- ଆଚ୍ଛା -ଆଚ୍ଛା।
ଆପଣ ମଇଦାରେ କଲେ ବେଟର୍ ହବ ମ- ଅଟାରେ କଲେ ବି ବେଟର୍ ହବ। କିଛି ଅସୁବିଧା ନାହିଁ ଘରେ ଯେମିତି କରି ଖାଇବ। କିନ୍ତୁ ଟିକେ ଲେୟରା ଟିକେ ମୋଟା- ମୋଟା ହଁ। ଏଇ ଲେୟାର୍ ଟା ଟିକେ ମୋଟା ରହିବ ଆଉ ଅଟା କଲେ ଆଉ। କଲେ ଏଟା ଆଉ- ଆଉ ମଇଦାରେ କଲେ ଟିକେ ପତଲା ରହିବ ଆଉ। ହଁ।
ତା ମାନେ ଇଏ ଅଟାଟା ପତଳା କଲେ ସେ ଛିଣ୍ଡିଯିବ ମାନେ ଇଏ ହେଇଯିବ ରହିବନି।
କଣ କହିଲେ?
ମୁଁ କହିଲି ଅଟାଟା ପତଳା କରି ହେବନି ନା।
ନାଇଁ ପତଲା କରିହବନି ରୁଟି ଟାଇପ୍ର କରିବାକୁ ପଡିବ ନ ହେଲେ ଅଟାଟା ନିହାତି ଟିକେ ରହିବ
ଆକୁ କେମିତି କରୁଚନ୍ତି ଏ ଯେଉଁ ମଇଦା ଯେଉଁ ପନିର୍ ଇଏଟା, ମଇଦାରେ?
ପନିର୍ ମିକ୍ସଟା ଆପଣ କରିବେ ଯେମିତି ରୁଟି ଟାଇପ୍ର କରୁଚନ୍ତି ପୁରୀ କରଛନ୍ତି। ତ ସେମିତି ସେ ଆଗ ମଇଦା କିମ୍ବା ଆଟା ଯାହା ତାକୁ ଚକଟିକି ରଖିବା କଥା ରଖିବେ।
ଆଚ୍ଛା। ସେଇଟା ଆଉ କିଛି ମାନେ ତେଲ୍ ତେଲ ଫେଲ ଦେଇକି ଚକଡ଼ା ହବନି।
ଖାଲି ପାଣିରେ କରିପାରିବେ ଏଇ ଉଇଦାଉଟ୍ ତେଲରେ ବି କରିବାରେ କିଛି ଅସୁବିଧା ନାହିଁ। ନ ହେଲେ ନାଇଁ ବଟର୍ ବି କରିପାରିବେ। ବଟର ଗରମ କରିକି ଟିକେ ପକେଇକି ସେଥିରେ ଚକଟି ପାରିବେ ଡାଇରେକ୍ଟ୍। ବଟରଟା ଆଉ ଟିକେ ପେଷ୍ଟ ହବ ମାନେ ଘର ପାଇଁ ଯେହେତୁ ଖାଇବେ। ସେଇ ଲେୟାର ଯୋଉ ଚ ଯୋଉଟା ସେଥିରେ ବଟର୍ ଟିକେ ଆଡ କରିଦେବେ। ତାକୁ କୋଡିଏ ମିନିଟ୍ ପାଇଁ ଛାଡିଦବେ। ଯେମିତି ଅଟା ଦଳି ଛାଡି ଦଉଛନ୍ତି ସେମିତି।
ହୁଁ।
ତ ସେଟା ସେ ତ ରହିଲା। ତା ପରେ ଷ୍ଟପିଙ୍ଗ୍ ପାଇଁ ଆମର ପନିର୍ ଷ୍ଟପିଙ୍ଗ୍ ପାଇଁ ପନିଅରି ଆାଣିବ। ଆଉ ଫଆଜ। ତା ପରେ କ୍ୟାପ୍ସିକମ୍ ଆପଣଙ୍କ ଯଦି ଖାଇବ କଥା ସେଥିରେ ପ- ଖାଇ ପାରିବେ କିମ୍ବା ଅଲଗା କିଛି
ଗାଜର ବି ପଡ଼େନା ଗୋଟେ ଗୋଟେ ଗାଜର କୋରି କି ଯୋଉ ପକାନ୍ତି ନା କି କଣ?
ହଁ। ଆପଣ ଆପଣଙ୍କ ହିସାବରେ ହଉ ଗାଜର ପକେଇ ପାରିବେ କ୍ୟାପ୍ସିକମ୍ ପକେଇ ପାରିବେ। କି ବିଟ୍ ବି ପକେଇ ପାରିବେ। ଆପଣଙ୍କ ହିସାବରେ ପକେଇ ପାରିବେ ଆଉ।
ମାନେ ସେଟାକୁ ସବୁ ଛୋଟ ଛୋଟ କରିକି କଟା ହେବ ନା କଣ?
ହଁ ତାକୁ ଆମର ପୁରା ଛୋଟଟା। ବନ୍ଧାକୋବି ଯେମିତି କାଟୁଛନ୍ତି ଛୋଟ ଛୋଟ ଛୋଟ ପୁରା ସେଥିରେ ଲୁଣ ଟିକେ ଦେଇକି କିଛି ସମୟ ପାଇଁ ଛାଡିଦବ ସେଇଟା। ହେଲେ ତାର ଯୋଉ ପାଣି ଅଂଶଟା ବାହାରି ପଡିବ। ତା ପରେ ସେଥିରେ କିଛି ତେଲ ଆଡ୍ କରିବେ, ଆଉ କିଛି ଲୁଣ ଅଦା ରସୁଣ ପେଷ୍ଟ୍ ପକେଇ ପାରିବେ କିଛି ଅସୁବିଧା ନାହିଁ। ପିଆଜ ଫିଆଜ ପକେଇ କି ସବୁ ତାକୁ ଗୋଟ ଷ୍ଟପିଙ୍ଗ୍ ଟାଇପ୍ର କରି ଦେବେ।
ହୁଁ।
କଲା ପରେ ଆପଣ ଯୋଉ ଛାଡିଥିବେ ଯୋଉ ଲେୟାର ପାଇଁ ଉପର ଲେୟାର ପାଇଁ ମଇଦା କିମ୍ବା ଅଟା ଯାହା ତାକୁ ଆଣିକି ପୁରି ସେପ୍ରେ ଛୋଟ ଛୋଟ ଗୁଳା ଟାଇପ୍ର କରିକି ତାକୁ ବେଲିକି ସେଥିରେ ଷ୍ଟଫିଙ୍ଗ ଆଡ଼୍ କରିକି ମୋଡ଼ିବେ ଆଉ। ଆପଣଙ୍କ ସେଇ ଟାଇପ୍ର
ମୋଡ଼ିବାଟା ହେଲା ଟିକେ କଷ୍ଟ ସେମିତି ସେପ୍ ମୋଡ଼ିବାଟା ନହେଲେ ଅଲଗା କେଉଁ ସେପ୍ ରେ ଯଦି ହବ ହବ।
ସେଇଟା ହ୍ୟାଣ୍ଡ ପ୍ରାକ୍ଟିସ୍ ହେଇଗଲେ ହେଇଯିବ ଆମର ଏଠି ହ୍ୟାଣ୍ଡ ପ୍ରାକ୍ଟିସ୍ ହେଇଗଲାଣି। ଡେଲି ତିନି ଶହ ଚାରିଶହ ମୁଁ ମୋଡ଼ି ଦଉଛି।
ହୁଁ।
ଏଉଟା ବସିଲି ଦି ଘଣ୍ଟା ତିନି ଦି ଘଣ୍ଟା ଅଢେଇ ଘଣ୍ଟାରେ ମୋଡିଦେଇଛି।
ଆଚ୍ଛା ଆପଣ କରୁଛନ୍ତି ନାଁ ଆ ଅଭ୍ୟାସ ହେଇଗଲାଣି ନା ସେଇଥିଲାଗି କରିଦେଉଥିବ ଆଉ। ଭଲ ତାପରେ ଏଇଟା ସେଇଟା ତ ପାଣିରେ ସିଝାହବ ଆଉ।
ହଁ ତାର ଅଛି ଷ୍ଟିମର୍ ଅଛି ନା ଛାଞ୍ଚ୍ ଅଛି। ମୋମୋ ଷ୍ଟିମର ଆସୁଛି ସେଥିରେ ଫାଷ୍ଟ ବନେଇକି ତାକୁ ସିଝେଇବାକୁ ପଡୁଛି।
ଓହୋ ହୁଁ।
ପରେ ଯାହା ହବ ଆଉ। ସିଝିଲା ପରେ ଆଉ ତାକୁ ଆଣିକି ଦୋକାନରେ ଆପଣ ଶ୍ ପୁଣି ଥରେ ଷ୍ଟିମ୍ କରିକି ବି ବିକି ପାରନ୍ତି ନହଲେ ଫ୍ରାଏଡ୍ କରି ବିକି ପାରନ୍ତି କେପ୍ସି କରି ବିକି ପାରିବେ। ତାକୁ ଆପଣ ଯେ ଯେ ବିଭିନ୍ନ ଭେରାଇଟି ରେ ଏବେ ହେଲାଣି ନା ମୋମ।
ମାନେ ଆପଣ ଏ
ଚିଲ ହଉଛି ତନ୍ଦୁରି ହଉଛି ସବୁ କରା ହଉଛି।
ଆପଣ ଏଗୁଡ଼ା ସବୁ ତାହେଲେ କରୁଛନ୍ତି ତାହେଲେ? ମାନେ କେ ଏଫ୍ ସି ଆଉ କଣ ଯୋଉ କହିଲେ? ଷ୍ଟିମ୍ ଓ ନୟାଗଡ଼ ରେ ଆପଣ ତାହେଲେ ଭଲ ଚାଲୁଥିବ ଆପଣ ଏତେ ଗୁରେ ଶିଖିଛନ୍ତି ମାନେ ବଢ଼ିଆ ଚାଲୁଥିବ ଆଉ।
ହଁ ସେମିତି ଗୋଟେ ପ୍ରକାର ଚାଲିଛି ଆଉ।
ତାପରେ ଚାଲିଛି ଏବେ ବି ମୋମୋ ଟା ବି ଚାଲିଛି ନା ସମସ୍ତେ ବି ବଡ଼ଠୁ ଛୁଅଠୁ ସମସ୍ତେ ବି ଭଲ ପାଆନ୍ତି ମୋମୋ ଖାଇବା ପାଇଁ ଡିମାଣ୍ଡ ରହିବ ଯଦି ଭଲ ଚାଲୁଥିବ ଆପଣଙ୍କର ଆଉ ଆପଣଙ୍କର ବି ରେସିପିଟା ବି ମୁଁ ମୁଁ ଦେକ୍ ମାନେ ଖାଇଛି କେବେ କରିନି କିନ୍ତୁ ଏମିତି କହିଲେ ବି ଭଲ ଲାଗିଲା ବି ମାନେ ଇଜ୍ ଲାଗୁଛି ବି ମାନେ କରିହେବ।
ହଁ କିଛି ଅସୁବିଧା ନାହିଁ। ନିଜେ ହୋମ ମେଡ୍ ବନଉଛି ନା କିଛି ଅସୁବିଧା ନାହିଁ ହଁ ସେପ୍ ଟା ଶିଖିପାରିବେ କିଛି ଅସୁ ବିଧା ନାଇଁ ଅଛି।
ହଁ ଏଇଟା ମଇଦାରେ ନ କରିକି ଅଟାରେ କଲେ ଆଉ ଟିକେ ବେଟ୍ ଟର ମାନେ ଅଟା ଟା ଟିକେ ଖାଇବା ପାଇଁ ହଁ। ଭଲ ଆପଣ ଯାହା ହଉ ସେଟା ଶିଖି ଯାଇଥିଲି। ବେଷ୍ଟ ହଁ ଛୁଆ ସବୁ ଖାଇବେ ନା ସେଇଟା ଲାଗି ମୁଁ ସେଇଟା ଲାଗି ମୁଁ କହିଲି।
ନହେଲେ ନାଇଁ ଗୋଟେ କାମ କରିବେ ଅଟାରେ ବି ମଇଦା କିଛି ହାଲକା ଆଡ କରିବେ କିଛି ଅସୁବିଧା ନାହିଁ ନ ଫାଟିବା ପାଇଁ।
ଓ ଅଟା ମଇଦା ମିସେଇକି କଲେ ବି ହବ?
ହଁ ହବ। ଯେମିତି ପୁରୀ କରୁଛନ୍ତି ସେମିତି ଅଟା ମଇଦାରେ ଅସୁବିଧା ନାହିଁ ସେମିତି ଏଇଟା ବି କରିବାରେ କିଛି ଅସୁବିଧା ନାହିଁ।
ଓହୋ।
ଦିଟାକ ଆଡ୍ କରିକି କରିପାରିବେ।
ହୁଁ ମାନେ ବା ବା ବାହାରେ ତ ଯୋଉଟା ମିଳୁଛି ସବୁ ମଇଦା କିନ୍ତୁ ଆ ମାନେ ଘରେ ବି ଲୋକ ମାନେ ଅଟାରେ କରିକି ଖାଉଛନ୍ତି ଦେଖିଛି ବି।
ହଁ ଅଟାରେ କରଛନ୍ତି ଯେ ଖାଲି ଅଟା କଲେ କଣ କହିଲ ଫାଟିଯିବ ମାନେ ଅଟା ଟା ସିଝେଇଲା ମାନେ କଣ କହିଲ ସେ ବେଶୀ ହାର୍ଡ ଟାଇପ ର ହେଇକିରି ଫାଟିଯିବ। ସେଥିପାଇଁ କି ସେ ମାନେ ମଇଦା ବି ଆଡ କରିଦେଇ ଥିଲେ ସେଥିରେ ଟିକେ ଟିକେ ସଫଟନେସ୍ ରହିବ। ଚିକିଣା ନେସ ଏତେ ରହିବନି ଆଉ।
ଓହୋ
ଆପଣ ଯେମିତି ପୁରୀ ଟାକୁ ଯେମିତି କରୁଛନ୍ତି ସପ ରହିବା ପାଇଁ ଟିକେ କିଛି ମଇଦା ଆଡ କରୁଛନ୍ତି, କିଛି ସୁଜି ଆଡ କରୁଛନ୍ତି।
ହଁ ହଁ ମଇ ଅଟାରେ କଲେ ଗୋଟେ ଟେଷ୍ଟ, ମଇଦାରେ କଲେ ଗୋଟେ ଟେଷ୍ଟ ତାର ନା? ତ ସେଇଟା ସେଇଭଳିଆ ଆଉ। ମିଶିକି ଆମେ ଅଟା ମଇଦା ବି ମିଶିକି କରାହେଉଛି ନା ପୁରି ଗୁଡ଼ାକ। ତା ସାଙ୍ଗେରେ ମିଶେଇ ମିଶିକି କରିବ ଆଉ। ନା ଭଲ, ଭଲ ରେସିପିଟା ବତେଇଲେ। ମୁଁ ଖାଲି ଦେଖେ ସେ ମୋବାଇଲରେ ଦେଖେ କିନ୍ତୁ କେବେ କରିନି ଏଭଳିଆ ଜିନିଷ। ଏ କରିବା ଟିକେ ଟାଇମ ହୁଏନି ବୋଲି କରିନି ଆଉ।
କଣ କହିଲେ?
ଆପଣ ତାହେଲେ ବ୍ରେକ ଫାଷ୍ଟ ହେଇନି ତାହେଲେ?
ହଁ ଏବେ କରିବି ଆଉ। ଏବେ ମୁଁ ବ୍ରେକ୍ଫାଷ୍ଟ କରିକି ମୋମୋସ୍ ବି ବନେଇବାର ଅଛି।
ଓ ମାନେ ରାତି ପାଇଁ, ରାତି ପାଇଁ ଏବେଠୁ ବନେଇବା ଆରମ୍ଭ କରିବେ?
ହଁ ନ ବନେଇଲେ କେମିତି ସରିବ କେମତି? ଏବେ ଦଶଟାରୁ ବନା ଆରମ୍ଭ ହଉଛି। ଠିକ ଦି ଦି ଟା ଭିତେରେ ସରିଯାଉଛି। ଆଉ ଦି ଟା ରୁ ଉଁ ଉଁ ଖାଇବା ପିଇବାକୁ ସାରିଲା ପରେ ତିନିଟା ହେଇଯାଉଛି। ତାପରେ ଚାରିଟା, ସାଢେ ଚାରିଟା ଭିତରେ ଦୋକାନ ଆରମ୍ଭ କରା ହଉଛି।
ଏ ବନେଇ ଦ କିନ୍ତୁ ଷ୍ଟିମ ଟା ବୋଧେ ସେଇଠି ନେଇକି କରୁଥିବ ଆଉ।
ଏଇଠି ନାଇଁ ଏଇଠି ବନେଇକି ଷ୍ଟିମ୍ କରାହଉଛି ଏକା ବେଳେ। ଷ୍ଟିମ କଲେ ସିନା ସେ, ନା ଗରମ କରି ସେ ପୁରା ଯେମିତି ମୋମ ଦେଖାଯାଏ ସେମିତି ହିଁ କରାଯାଏ। ତାକୁ ଷ୍ଟିମ କଲା ପରେ ସିଏ କଣ କହିଲ ଯୋଉ କୁଞ୍ଚ ଟା ହୁଏ ଉପରେ ଯୋଉ ମୋଡିିକି ସେଇଟା ଆଉ ଫିଟେନି।
ଓ ହୋ। ଆଚ୍ଛା ଆଚ୍ଛା।
ତାପରେ ସେଇଟାକୁ ନେଇକି ଆପଣ ଷ୍ଟିମ କରିପାରନ୍ତି, ଫ୍ରାଏଡ କରିପାରନ୍ତି, କେପ୍ ସ୍ଲି କରିପାରନ୍ତି, ଯେମିତି ଆପଣଙ୍କୁ ସୁବିଧା ହେଲା ଏମିତି କରିବେ।
ଆପଣ ଆମେ କେତେବେଳେ ଗଲେ ନୟାଗଡ଼ ଗଲେ ଆପଣଙ୍କ ଇଏରେ ଖାଇବୁ ଆଉ।
ହଁ ଆସନ୍ତୁ କେତେବେଳେ କିଛି ଅସୁବିଧା ନାହିଁ ଖାଇକି ଯିବେ ଆଉ। ଏଠି ପାର୍କ ଅଛି ପାର୍କ ସାଇଡ ମୁଁ ଖୋଲିଛି ସଦାବେଳେ ବଲାମୀ ପାର୍କ ଅଛି ଏଠି ବଡ ପାର୍କ ଟେ। ଆଁ
ଆଚ୍ଛା ଆଚ୍ଛା। ହଁ ହଉ। ହଉ ତା ହେଲେ ହଉ ସାର୍ ରଖୁଛି ଆ। ପରେ କରିବି ଆଉ। ହଁ ହଁ ବାଏ।